ନମସ୍କାର। କଣ କରୁଛନ୍ତି?
ନମସ୍କାର ଦିଦି। କିଛି ନାହିଁ ଟିକେ ଏଠି ଅ ଆଜି ରବି କଣ କରିବି କଲେଜ ଟିକେ
ହୁଁ ହୁଁ। ହଉ ଆଉ କଲେଜ ଛୁଟି ହେଲେ ଭୁବନେଶ୍ ଆପଣ କୁଆଡେ କୁଆଡେ ବୁଲି ସବୁ ଯାଆନ୍ତି?
ମୁଁ ଛୁଟିବାର ପଡେ ତ ମୁଁ ବେଶୀ ଯାଏନି ଘରେ ମୁଁ ମୋ ମାଆଙ୍କୁ ସାହାଯ୍ୟ କରେ, କୌଣସି କାମରେ ରୋଷେଇ ଏଣିକି ରୋଷେଇ ହଉ, ଘର ଝାଡୁ ହଉ ଅ ଘର ସ ଫାସଫି କରିବାରେ ମୁଁ ତ ସାହାଯ୍ୟ କରେ। ତ ଏମିତି ଯଦି କୌଣସି ଛୋ ଟି ବାରରେ ବୁଲିବା ପାଇଁ ହେଲେ ଆମେ ଘର ଲୋକ ସମସ୍ତେ ମିଶିକି ବୁଲାବୁଲି କରିବା ଏ ଏମିତି କି ମନ୍ଦିର ଉଁ ହଉ କି କୁଆଡେ ହଉ ଏମିତି କୌଣସି ପାର୍କ ଯାଉ ସମସ୍ତେ ମିଶିକି ଆଉ। ସନ୍ଧ୍ୟା ବେଳିଆ ଚାରିଟା ବେଳିଆ ଆମେ ଏମିତି ପୁରା ପରିବାର ମିଶିକି ସାଙ୍ଗ ହେଇକି ବୁଲାବୁଲି କରିବା ପାଇଁ ଯାଉ।
ହଁ ଭଲ କଥା ଆଉ ଆପଣ ନନ୍ଦନକାନନ କେତେ ଥର ଗଲେଣି?
ନନ୍ଦନକାନନ ମୁଁ ମାତ୍ର ତିନିଥର ଯାଇଚି। ଉଁ ବହୁତ୍ ସେଠି ବହୁତ ଜୀବଜନ୍ତୁ ମାନଙ୍କୁ ଦେଖେ। ଉଁ ମ ମ ମତେ ମତେ ବହୁତ ବାଘ ଆଉ ସିଂହ ଦେଖିବା ପାଇଁ ବହୁତ୍ ଭଲ ଲାଗେ।
ହଁ ସେଇଗୁଡା ସବୁ ପୁରା ଏକା। ଆମେ ଯେମିତି ଟିଭି ରେ ଦେଖୁଛୁ ସେମିତି ସେଠି ବି ସେଠି ବୁଲାବୁଲି କରୁଛନ୍ତି। ଭଲ ଲାଗେ ଦେଖିବା ପାଇଁ
ହଁ ସେଇଟା ଟିକେ ରିଅଲରେ ଦେଖିବା ପାଇଁ ବହୁତ ଭଲ ଲାଗେ ନହଲେ ଅଲଗା ସବୁ ଜୀବଜନ୍ତୁ ମାନଙ୍କୁ ପ୍ରାୟତଃ ଆମେ ଏଁ ଯୋଉ ଜଙ୍ଗଲ ଫଙ୍ଗଲରେ ମାନେ ଏମିତି ଆଖପାଖରେ ଦେଖିବାକୁ ପାଇଥାଉ ଗେଣ୍ଡା ସେମାନଙ୍କୁ ବି ମତେ ଟିକେ ଦେଖିବା ପାଇଁ ଭଲ ଲାଗେ। ସେମାନେ ଟିକେ ବହୁତ କମ୍ ଦେଖାଯାଆନ୍ତି ଆଜ୍ଞା ହଁ। କହମ୍
ଗେଣ୍ଡା ଅଛି କି ସେଠି? ଗେଣ୍ଡା କୋଉ କରେ ଅଛି। ମୁଁ ଜାଣିନି ତ ଏଇ ଯୋଉ ଆକ୍ୱରୀୟମ୍ ଯୋଉଠି ହେଇଛି ସେଇଠି କି?
ନାଇଁ ନାଇଁ ସେ ସେକଡ଼ ସାଇଟୁ ନୁହେଁ। ଯୋଉ ଯୋଉଠି ଏ ଯୋଉ ସାଇଟରେ କୁମ୍ଭୀର ଅଛନ୍ତି ତାର ତାର ରାଇଟ୍ ସାଇଡ ପଟକୁ ପିନ୍ଧା ଅଛନ୍ତି।
ହୁଁ ହୁଁ।
ଆଁ ତ ମତେ ଟିକେ ବାଘ ଆଉ ସିଂହ ମାନଙ୍କୁ ଟିକେ ଦେଖିବା ପାଇଁ ବହୁତ ଭଲ ଲାଗେ। ସେମାନେ ଏ ମୁଁ ଖାଲି ମାନେ ନିଜ ମାନେ ସାମ୍ନସାମ୍ନି ଦେଖିଲେ ମତେ ଟିକେ ଅଲଗା ପ୍ରକାର ଆଉ ମନରେ ଅନୁଭବ ଆସେ କି ଯାହା ହଉ ମୁଁ ଦେଖି ପାରୁଛି ସେମାନଙ୍କୁ।
ହଁ ମୁଁ ଏଇଦିନ ଯାଇଥିଲୁ ଯେ କିନ୍ତୁ ଏତେ ଦୂର ଯେ ଚାଲି ଚାଲି ଚାଲି ଚାଲି ଗୋଡ ପୁରା ବଥା ହେଲା। ଅଧା ପଶୁପକ୍ଷୀ ଦେଖିଲୁ। ତାପରେ ଆଉ ଦେଖି ପାରିଲୁନି ଆଉ। ହୁଁ।
ବହୁତ୍ ଚାଲିବା ପାଇଁ ପଡିବ।
ଆଉ ମୋ ପୁଅ ବି ଯାଇଥିଲା କିଛି ଦେଖିନି ସିଏ। ନନ୍ଦନକାନନ ଯାଇ ପାରିଲାନି କାରରେ ଶୋଇ ଶୋଇ ଆସିଲା।
ହଁ ହଁ ଗାଡି ତ ଭିତରକୁ ପୁରାଇବେନି ଯାହା ମୁଁ ବୁଲିବ ଖାଲି ଅଟୋ ଅଟୋ ବାଲା ଛାଡିଦବ ସାର ଗୋଟ ଗୋଟେ ଜାଗାରେ ସରିଲା ସିଏ କଆଡେ ହଜିଯିବ।
ହଁ ହଁ ଠିକ୍ କଥା। ଆମକୁ ତ ନନ୍ଦନକାନନରେ ବି ଫ୍ରିରେ ଏଣ୍ଟ୍ରି କରିବାକୁ ମିଳୁଛି ଆଉ। ଆମନ ମୋ ଭାଇ ଅଛନ୍ତି, ସେଇଠି ଆମେ ଗଲେ ମାନେ ତାଙ୍କୁ କଣ କଥା କରେଇଦଉ ଯାଉ ଆଉ।
ଯାହଉ ଆଉ ଆପଣ ସାପ ମାନଙ୍କୁ ଦେଖିଛନ୍ତି ନା ନାଇଁ?
କଣ ହଁ ହଁ।
ସେଠି କେତେ ସୁନ୍ଦର ସୁନ୍ଦର ସାପ ମାନେ କେତେ ସବୁ ଆମେ ସାପ ମାନେ ବି ବହୁତ ଭଲ ଲାଗନ୍ତି, ସେଇ ଜାଗାରେ ସାପ ମାନକୁ ଦେଖିଲା ବେଳେ।
ହୁଁ ହଁ। ହଉ ଭଉଣି ଆଉ କଣ କୁହନ୍ତୁ?
ଆଉ ଆପଣ।
ନାଇଁ ଆଉ ତମେ କଣ ରୋଷେଇ ଜାଣିଛ ଯେ?
ହ୍ୟାଲୋ।
ହ୍ୟାଲୋ ହଁ ଆପଣ କଣ ରୋଷେଇ ଜାଣିଛନ୍ତି କି? ଆପଣଙ୍କ ରୋଷେଇ ଜାଣିଛନ୍ତି ଯଦି କୁହନ୍ତୁ?
ରୋଷେଇ ବ୍ୟଞ୍ଜନ ଆଜି ଭାତ ହଉଛି। ଡାଲି ଅଣ୍ଡା ତରକାରୀ ପଟଳ ତରକାରୀ ଆଉ
ହୁଁ।
ଛୁଇଁ ଆଳୁ ଭଜା।
ହୁଁ ହୁଁ ଛୁଇ ଦେହ ପ୍ରତି ବହୁତ ଭଲ। ମୁଁ ବି ଆମ ବାଡିରେ ଛୁଇଁ ସଜନା ଛୁଇଁ ଗଛ ଲଗେଇଛି। ହୁଁ। ହଉ।
ଆଜ୍ଞା।
କଣ କହିଲେ?
କହିଲି ଆପ
ଆଉ ପାଣିପାଗ ର ସୂଚନା କଣ ଟିକେ ଦିଅନ୍ତୁ ପାଣିପାଗ କଣ ସବୁ?
ପାଣିପାଗର ସୂଚନତା ଏବେ ଟିକେ ବର୍ଷା କମିଛି। ଏ ଖରା ଦେଖେଇଛି ପୁଣି ତ ନିଉଜ କହୁଚି ଯେ ଆଠ ତାରିଖରେ ବର୍ଷା ହବ ଦେଖାଯାଉ କଣ ହଉଚି। ହେଲେ ଡ୍ରେସ୍ ଫେସେ କିଛି ଶୁଖୁନି ତ ଟିକେ ଅସୁବିଧା ହଉଛି। ଓ ଆମର ଏଠି ନେଇକି ଶୋକିବା ପାଇଁ ବି ଭଲ ସେ ଜାଗା ନାହିଁ ଆମର ତ ଭୁବନେଶ୍ୱର ରେ। ତ ଟିକେ ଅସୁବିଧା ରହୁଛି ସେଇଥି ଖରାପ ଖରା ନହବା ହେତୁ ଆଉ।
ଓ ହୋ।
ଆଜ୍ଞା।
ହ ହଁ ହୋଉ ଭଲ କଥା ଆଉ।
ଆଜ୍ଞା ଆଉ ଆପଣ ଆଜି କଣ ରୋଷେଇ? ହଁ ଘରକୁ କଲ୍ କରିଥିଲି ଆଜି। ମୋ ସାନ ଭଉଣୀଙ୍କ ଜନ୍ମଦିନ ତ ସିଏ ଉଁ ଆମ ଘରେ ଆଜି ଇଟିଲି ତରକାରୀ ମିଠା ଅ ଅ ସବୁ ହେଇଛି ତ ଆମ ଘରେ ମତେ କହୁଛନ୍ତି ଆ ସେ ଖାଇ ପୁଅ ସେଠି ମେ କହୁଛନ୍ତି। ହଁ ଯିବି ତ ସିଏ ଟିକେ ବହୁତ ଖୁସି ଅଛି ମୁ ସମସ୍ତେ ସ ସକାାଳୁ ଦୁଇରୁ ତିନି ଥର ଖଣ୍ଡେ ଭିଡିଓ କଲ୍ ରେ କଥା ହେଇସାରିଲେଣି। ଅ ଘରେ ମମି ଆଉ ଭାଇ ଉଁ ଆମ ଛୋଟ ଝିଅ ସମସ୍ତେ ମତେ କଲ୍ କରିଥିଲେ ତ ତାଙ୍କ ସହିତ ବି କଲରେ କହିଥିଲି।
ହୁଁ।
ଏହା ଆଉ ଆଜି ଆପଣ କଣ ରୋଷେଇ ବନେଇଚନ୍ତି କି?
ମୁଁ ଆଜି ଚିକେନେ ତରକାରୀ ଭାତ ଡାଲମା ଏମିତିଣେଇଛିୁ ଆଉ
ଯା ହଉ ବଢିଆ।
ତ ମତେ ବହୁତୁ ଭଲ ଲାଗେ ଆପଣଙ୍କୁ ବି ଚିକେନ ଖାଇବାକୁ ବହୁତୁ ଭଲ ଲାଗେ। ବିରିୟାନୀ ଖାଇବାକୁ ଭଲ ଲାଗେ।
ଆଜ୍ଞା ମତେ ବହୁତୁ ଭଲ ଲାଗେ ଉଁ। ଆଉ ଆଉ ଆପଣ ସକାଳେ କଣ ଖାଇଚନ୍ତି ଆଜି?
ଆଜ୍ଞା କଣ କହିଲେ?
ସେ କଣ ଖାଇଛନ୍ତି? ଆଜ୍ଞା।
ମୁଁ ଆଜି ଇଟଲିି ବରା ଆଉ ଘୁଗୁନି ଖାଇଥିଲି।
ଯାହା ହଉ ବଢିଆ ଖାଦ୍ୟ ଖାଇଛନ୍ତି।
ଖାଇଥିଲେ କଣ ସକାଳୁ?
ଜଳଖିଆରେ ମୁଁ ଆଜି ଦହିବରା ଖାଇଥିଲି। ତାପରେ ଶେଷରେ ଯୋଉ ଦହି ପାଣି ପିଆଯାଏ ଏ ଏ ଏ ଲୁଣ ଲଙ୍କାଗୁଣ୍ଡ ପକେଇକି।
ଅ ହଁ ସେଇଟା ହେଇଛି। ହଁ ସେଟା ବି ବଢିଆ ଲାଗେ।
ସିଏ ଯୋଉ ଖାଇ ସାରିଲା ପରେ ଯୋଉ ଠୋଲିରେ ଦିଅନ୍ତି। ତାପରେ ଅଲଗା ପ୍ରକାର ଆ ତାର ସ୍ଵାଦ ଥାଏ।
ହୁଁ। ହଉ ହଉ। ତମ ସହିତ କଥା ହେଇକି ବହୁତୁ ଭଲ ଲାଗିଲା। ହଁ ଆପଣଙ୍କ
ଆଉ ଦିଦି ଘରେ ସବୁ କିଏ କ କରୁଛନ୍ତି?
ହେ ହେ ଅଫଲାଇନରେ ଟିକେ କହିବି ପଛେ। ମୁଣ୍ଡ ଖରାପ କରିଦଉଛନ୍ତି ଘରେ ସବୁ। କାମ ବହୁତୁ।
ହଁ ଯାଇ ଥିଲି ଆ ଛୋ ତ ଛୁଆ ନା ଛୋଟ ଛୁଆ ଅଛନ୍ତି ସବୁ ହୁଁ ହୁଁ।
ଯା ହଉ। କାମ ପାରନ୍ତୁ ଅ ଛୁଆ ପିଲା ମାନଙ୍କର ଯତ୍ନ ନିଅନ୍ତୁ।
ପିଲା ମାନଙ୍କର ତ ଦାୟିତ୍ୱ ଆଗ ଆଉ ତାଙ୍କ ଖାଇବା ପିଇବା ସବୁ ଜିନିଷ ଆଗ ଆଉ।
ତାଙ୍କୁ ଖାଇବା ପିଇବା ଗାଧେଇଦବା ତାଙ୍କ ପଛେ ପଛେ ଗୋଡ଼େଇବା ତାକ
ପୁଣି ନିଜେ ଖାଇବା ପିଇବା ତାଙ୍କ ଡ୍ରେସ ସଫା କରିବା। ହୁଁ ମିକିଚର ଦଉନୁ। ରୁଟିନି ସଜାଡିବା ସେ ସ୍କୁଲ ଯିବ ପୁଅ। ଚା।
ବୁଟୁ ସଫା କରିଦିଅ ଟିଫିନ ବନାଅ ତାକୁ ଟିଫିନି ଦିଅ ତାକୁ ଖୋଇଦିଅ ତାକୁ ଗାଧେଇ ଦିଅ ତାକୁ ମୁଣ୍ଡ କୁଡେ଼ଇ ଦିଏ ହେ ପ୍ରଭୁ।
ଖାଉନି ତାକୁ ଖାଇବାକୁ ଦବାକୁ ପଡୁଛି।
ହଁ ଛୋଟ ପିଲା ତାଙ୍କୁ ନ ଖୁଆଇଥିଲି ସେ କେମିତି ଶିଖିବେ। ଧୀରେ ଧୀରେ ଖାଉ ଖାଉ ଖାଉ ଶିଖନ୍ତି। ଆଉ ଆପଣ ଆଜି ରାତି କଣ ଖାଦ୍ୟ ପ୍ରସ୍ତୁତ କରିବେ ବୋଲି ଭାଦନ୍ତି? ହ୍ୟାଲୋ। ହ୍ୟାଲୋ।